ହ୍ୟାଲୋ।
ହ୍ୟାଲୋ।
ହଁ ଦିଦି ଶୁଭରାତ୍ରି।
ଶୁଭ ରାତ୍ରି।
କଣ କରୁଛନ୍ତି?
ଏଇ ଗୋଟେ ଝିଅକୁ ପାଠ ପଢଉଥିଲି ତାକୁ ପାଠ ଦେଇକି ଏଠି ଆସି ବସିଛି ଆଉ।
ଓହୋ ବସିଛନ୍ତି।
ଜମା ପାଠ ପଢୁନି ଖାଲି ଦୁଷ୍ଟ ହଉଛି।
ହ କଣ କହିଲ?
ହଁ ପାଠ ପଢୁନି ଖାଲି ଦୁଷ୍ଟ ହଉଛି ଏଠି ପାଠ ତାକୁ ଦେଇକି ଏଠି ବସିଛି ଆଉ।
ଓହୋ ହଁ ଆଜିକାଲି ଛୁଆଛୁ ମମାନେ ତ ସମସ୍ତେ ଦୁଷ୍ଟ ହୁଅନ୍ତି ଛୋ
ଭାରି ଚଗଲା ମୋ ପୁଅ ଟା ଭାରି ଶାନ୍ତ ଝିଅ ଟା ଭାରି ଚଣ୍ଡୀ।
ଓହୋ ଝିଅ ଏଇନା କଣ କରୁଛି ପଢୁଛି।
ଲେଖିବାକୁ ଦେଇଛି ଲେଖିକି ଏଠି ବଇଛି ମୁଁ କହିଲି ଏତକ ପାଠ କରିକି ଦବୁ। ଆପଣ ଯା
ଯୋଉ କଥା ନାଇଁ କି
ଆଉ ଆଜି ଖରାବେଳେ କଣ ରୋଷେଇ କରିଥିଲେ ଆପଣ।
ଆଜି ଆମର ତ ସବୁ ଦେଶୀ ଖାଦ୍ୟ ଆଉ।
କଣ କହୁନାହାନ୍ତି ଟିକେ।
ହଉଛି ଦେହ ଗୋଟେ ଗ୍ୟାସ୍ ହେଇ ଯାଉଛି ଏ। ତେଲ ମସଲା ଖାଇଲା ବେଳକୁ ଦେହ ଖରାପ ହଉଛି ଆମର ଆଜି ଦେଶୀ ଡାଲମା କରିଥିଲି। ହଉ ବା ଟ ଡାଲମା କାଙ୍କଡ ଆଳୁ ଭଜା ଆଳୁ ଭର୍ତ୍ତା ଏଇ ସବୁ ଭ ତା ଏଇ ସବୁ ଦେଶୀ ଖାଇବା ଆଉ।
ହଁ ଦେଶୀ ଖାଦ୍ୟ ତ ଭଲ ଆଉ ବାହାର ଜିନିଷ ତ ଏବେର। ଖାଲି ରୋଗ ବାଗ ହଉଛି ସେମିତିରେ ବି ବର୍ଷା। ଦିନ ବାହାରେ ଖାଇଲେ ଦେହ ଖରାପ ହବ ବୁଝିଲେ କି।
ବାହାର ଜିନିଷ ଖାଇବା ପସନ୍ଦ ମୁଁ ତାକୁ ଜମା ଦଉନି ଆଜି ତାକୁ ଟିଫିନ। କି ଭଜା ଦେଇଥିଲ।
ହ ଆଛା। ଆଉ ଆପଣଙ୍କ ଟିକେ ଆପଣଙ୍କ ଶବ୍ଦ କଟୁଛି ଟିକେ ଭଲ ଜାଗାକୁ ଆସୁନାହାନ୍ତି।
ନେଟୱାର୍କ ଟିକେ ରହୁନି ତ।
ଆଉ ଆଉ ଭାଇ କଣ କରୁଛନ୍ତି ଏଇନା?
ଭାଇ ଏଇ ଏବେ ଟିକେ ଆସିବେ ଚାହା ଫାହା ପିଇକି ପୁଣି ଯିବେ ଅଫିସ୍ ଯାଇଛନ୍ତି।
ଓହୋ ଆଉ ପୁଅ ଟିୁସନ୍ ଗଲା ଟିଉସନ୍ ଗଲା ନା ଆଇଲାଣି ନା ଟିୁସନରୁ।
ଟିଉସନ୍ ହଁ ଏବେ ଭାଇ ଆଣିକି ଛାଡ଼ି ଦେଇକି ଯାଇଛନ୍ତି ପୁଣି ଆସିବେ ଆଉ। ଲା ଆଉ ଟିକେ ଛାଡିକି ଆସୁଛି ଆଉ ଚାହା କରିବାକୁ।
ଓ ହୋ। ଆପଣ ଏଇନା କଟକରେ ରହୁଛନ୍ତି ନାଇଁ।
ହଁ କଟକରେ ରହୁଛି।
କଟକ ରେ ତ ଏଇନା ବର୍ଷା ହେଲେ ପାଣି ବୁଝିଲେ ନା।
ହଁ ଏଠି ବର୍ଷା ଟିକେ ହେଲେ ଖାଲ ଯେମିତି ଚାରିଆରେ ପାଣି। ଯିଏ କ ବା ସହରନୁ ଗାଁଠୁ ହିନମ।
ଓ ହୋ
ଚାରିପଟ ଖାଲ ପାଣି କଟକରେ ବେଙ୍ଗ ମୁତଲେ ଯେମିତି କୁହନ୍ତି ପାଣି କଟକ ସେଇ ଅବସ୍ଥା।
ଉଁ
ଖାଲି ଡ୍ରେନ୍ ଗୁଡା ଖାଲି ଅପରିଷ୍କାର କରୁଛନ୍ତି। ତା ସିନା ଟିକେ ସଫା, ସଫି କଲେ ଜାମ୍ ହେଇଯାଉଛି। ସେଥି ପାଣି ଗୁଡା ସବୁ ଜମିକି ପାଣି ଗୁଡା ଅଧିକ ହଉଛି ପାଣି ପାଣି ଟି କିଏ ବର୍ଷା ଟିକେ ହେଲା ବ ଭି ହଇରାଣ ଯିବା ଆସିବା କରିବା ପାଇଁ।
ଓ ହୋ
ଏନ ଏଚ ଉପର ପାଣି ଠିଆ ହଉଛି ରାସ୍ତାରେ।
ଓ ହୋ ଆପଣ କେବେ ଏମିତି ଅସୁବିଧାର ସମ୍ମୁଖୀନ ହେଇଛନ୍ତି। ଆଗରୁ
ଆମ ଏଇ ଯୋଉ ଗଳିରେ ଆମେ ରହିଚୁ ସେଇଠା ବହୁତ ପ୍ରୋବ୍ଲେମ ହଉଥିଲା ପାଣି ସବୁ କା ଘର ଆଗରେ ପାଣି ତାପରେ ଏବେ ନୂଆ ରାସ୍ତା ହେଇଛି ଡା ରାସ୍ତା କରୁଛନ୍ତି ଏବେ ଟିକେ ଭଲ ଯିବା ପାଇଁ ଟିକେ ସୁବିଧା ହଉଛି। ନହେଲେ ଆଗରୁ ହଇରାଣ ହଉଥିଲୁ।
ହୁଁ ହୁଁ ନାଇଁ ହୁଁ କୁହନ୍ତୁ
କଟକ ର ଯୋଉ ଶିଖରପୁରୁରୁ ସେଇଠି ଆମେ ରହିଛୁ ସେଠି ଭାରି ଅସୁ ଏଇଟା ପାଣିରୁ ମହାନଦୀ ଟା ପାଖ। ବର୍ଷା ହେଲା ମାନେ ଖାଲୁଆ ଜାଗା ପାଣି ପୁରା ଏହେ
ପାଣି ଭରି ଯାଉଛି। ଆଉ
ଏବେ ରାସ୍ତା ଟିକେ ଭଲ ଇଏ ହବା ନହବାରୁ ଯିବା ଆସିବା କରିବା ପାଇଁ ଏବେ ଟିକେ ସୁବିଧା ସ୍କୁଲ ଫୁଲ ଯିବା ପାଇଁ ଛୁଆ ସୁବିଧା।
ଯାହା ନାଇଁ ଆପଣ ଯୋଉ କହିଲେ କଣ ହ୍ୟାଲୋ ଶୁଣନ୍ତୁ ମୋ କଥା କଟକରେ ବେଙ୍ଗ ମୁୁତିଲେ କଟକରେ ବେଙ୍ଗ ମୁୁତିଲେ ପାଣି। ବେଙ୍ଗରୁ ମନେ ପଡିଲା ଆମ ଗାଁ ରେ ବା ଏବେ ବର୍ଷା ଦିନ ବୁଝ ଏଇ ଷ୍ଟିକି ସନ ନ୍ଧ୍ୟା ହେଲା ମାନେ ସେ ବେଙ୍ଗ ଖାଲି କଟର କଟର କଟର କଟର ହଉଛନ୍ତି ଯେ ଆଉ ଆଉ ରଖେଇ ଥୋଇଦଉନାହାନ୍ତି ହଁ
ବେଙ୍ଗ ବାହାଘର ଯୋଉ ଆଗରୁ କରନ୍ତିନି ବର୍ଷା ଦିନେ ବେଙ୍ଗ ବାହାଘର ବର୍ଷା ହୁଏ ଲି ବେଙ୍ଗକୁ ସିନ୍ଦୁର ଫିନ୍ଦୁର ଦେଇକି ସବୁ ଇଏ କରିକି ଆ ବେଙ୍ଗ ବାହାର କଲେ ବର୍ଷା ହୁଏ ଏବେ ଏଥର ତ କଣ କଛି ବର୍ଷା ଟୋଟାଲି ନାହିଁ। କଣ ଚାଷ ବାସ ହବ କଣ ହବ ମରୁଡି ହେଇଯିବ।
ନାଇଁ ଏଇ ଆପଣ ଯୋଉ କଥାଟି କହିଲେ ମୁଁ ଜାଣିନଥିଲି ବୁଝିଲେ କି ବେଙ୍ଗ ବାହାଘର କଥା ଯାହା ଆପଣଙ୍କ ଭଲ କଥାଟି କହିଲେ ଆଉ ଟିକେ ସେ ବିଷୟରେ କହୁନାହାନ୍ତି କଣ କେମିତି ସେ ବାହାଘର ହୁଏ ବେଙ୍ଗଙ୍କର ଆଉ କଣ ମାନ୍ୟତା ଅଛି। ନହିଁ ଯୋଉ ତାଲା ଦିଆହେଇ ହୁଁ ହ୍ୟାଲୋ
ବେଙ୍ଗ ବାହାର ଯୋଉ ବେଙ୍ଗ ବର୍ଷା ନହେଲେ। ଏ ବେଙ୍ଗକୁ ଏ ଯୋଉ ସିନ୍ଦୁର ମୁଁ ପିନ୍ଧେଇକି ବେଙ୍ଗର ବାହାଘର ଯେମିତି ଦିଟା ବେଙ୍ଗ ଆସିବ ହେଲା।
ହଁ
କହିଲେ ଦି ଜଣ ବାହାଘର ହବ ବାହାଘର କଲେ ତା ବୋଲି ଆମର ଗୋଟେ ଅଛି ଆଗରୁ ଗୋଟେ ଇଏ ଆଉ।
ଗୋଟେ ମାନ୍ୟତା ଅଛି ଆମ ଧର୍ମରେ ହୁଁ ହଁ ନାଇଁ ଏବେ ତ ବର୍ଷା ଏପଟେ ଆମ ପଟେ ଜୋର ହେଇଛି ବୁଝିଲେ କି
ବର୍ଷା ଟୋଟାଲି କହୁଥିଲା ହବନି ବୋଲି କେମତି ହେଲେ ଲଘୁ
ଶୁଣନ୍ତୁ ହଁ ଆଜି ମୁଁ କଣ କହିଲେ
ଆଗ ଯୋଉ ବର୍ଷା କଣ ଆଉଅଛି, କେଡେ ସୁନ୍ଦର ଲାଗେ ବର୍ଷ ର୍ଷା ହେଲେ ଯୋଉ
ହଁ
ଏ ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁ ବର୍ଷାରେ ଏବେ କଣ ସେଇ ଭଳିଆ ଆଉ ଅଛି।
ନାଇଁ ଏବେ ଆଉ ସେ ପ୍ରକୃତିର ଆଉ କିଛି ଦେଖା ନିଶ୍ଚିନ୍ତ ହ୍ୟାଲୋ ହ୍ୟାଲୋ ଆପଣ ଟିକେ ବାହାରକୁ ଆସନ୍ତୁ ଆପଣଙ୍କ ସାଉଣ୍ଡ କଟୁଛି ଆଜ୍ଞା।
ମୁ ତ ବାହାରେ ଅଛ ଟିକେ ନେଟୱାର୍କ ପ୍ରୋବ୍ଲେମ ରହୁଛି ତ।
ହଁ
ନାଇଁ ମୁଁ କଣ କହୁଥିଲି କହିଲେ ଯୋଉ ଆମ ଗାଁ କଥା କଥା କହୁଥିଲି ଆମ ଗାଁ ତ ମାନେ ଆମ ଗାଁ ଏମିତି। ଖାଲି ଟିକେ ବର୍ଷା ହେଲେ ଚାରିଆଡେ ପାଣି ବୁଝିଲେ କି ଯେହେତୁ ଆମର ଡ୍ରେନ ବ୍ୟବସ୍ଥା। କରି ନାହାନ୍ତି ନାଳ ବ୍ୟବସ୍ଥା ବୁଝିଲେ କି ସବୁ ମନ ଇଚ୍ଛା ଯେ ଯାହା ଘର ଆଗରେ ପିଣ୍ଡା ରାସ୍ତା କରି ପକେଇଛନ୍ତି ତ ପାଣି ଛାଡିବା ପାଇଁ ବାଟ ରଖି ନାହାନ୍ତି।
ଗାଁରେ ତ ସେଇଭଳିଆ ଅସୁବିଧା ସବୁ ଆଉ।
ହଁ ବିଗତ ଦୁଇ ତିନି ଦିନ ମଧ୍ୟରେ। ଆମ ଏଠି ଜୋରରେ ବର୍ଷା ହେଇଛି। କାଲି ଏକ ଆମର ଥିଲା ବାହାଘର ଆମ ଗାଁ ଗୋଟେ। କନିଆ ବାହାଘର ଥିଲା ଏବଂ ବର ଆସିଥିଲା ଆମ ଗାଁକୁ। ତ ସେ ଗାଁ ରୁ ଆଜ୍ଞା ତ ସେ ଗାଁ ରୁ ଆସିଥିଲେ ପାଖାପାଖି ଦୁଇଶହ ଲୋକ। ସିଏ ଯେତେବେଳେ ଆମ ଗାଁରେ ପଶିଲେ ଏମିତି ସବୁ ଅସୁବିଧା ଦେଖିଲେ ଆମ ଗାଁକୁ ବହୁତ କଥା। କହିଲେ ବୁଝିଲେ।
ଆଉ କାରଣ ରାସ୍ତା ବର ଯାତ୍ରୀ ଆଇଲେ ରାସ୍ତା ଟିକେ ଭଲ ନହେଲେ ହୁଁ
ନିଶ୍ଚୟ ଏଇ ସବୁ ବିଭିନ୍ନ ନା ନା ପ୍ରକାର ଅସୁବିଧା ଆମ ଗାଁ ରେ ଅଛି ଆଉ ଆଉ ସେ ବ ସମାଧାନ ହବ କେବେ ହବ କଣ ହବ ଆମେ କିଛି ଜାଣିପାରୁନୁ ସେ ବିଷୟରେ। ବୁଝିଲେ ନା।
କାଲି ବାହାଘର କାଲି ଭୋଜି ଭୋଜି ଖାଇଲେ?
ହଁ କାଲି ଭୋଜି ଟିକେ ଖାଇଲି ଭୋଜି ଭଲ କରିଥିଲେ। କାଲି ଆମ ଗାଆଁ ଦୁଇଟି ବାହାଘର ଥିଲା ଗୋଟେ ପୁଅ ବାହାଘର ଥିଲା। ବୁଝିଲ କି ଆଉ ଗୋଟେ ଝିଅ ବାହାଘର ଥିଲା। ଆମେ ଟିକେ ପୁଅ ବାହାଘରେ ଖାଇ ଦେଇଥିଲୁ, ତେଣୁ ଆଉ ଝିଅ ବାହାଘରେ କନ୍ୟା ବାହାଘରେ ଖାଇ ବେଲୁ ନାହିଁ ଆଉ। ଏବଂ ସେଠି ମଧ୍ୟ ବହୁତ ଲୋକ ଯାଇଥିଲେ ଆମେ ମଧ୍ୟ ଯାଇଥିଲୁ କିଛି ତାଙ୍କ ପାଇଁ ଉପହାର ମଧ୍ୟ ନେଇଥିଲୁ ବୁଝିଲେ କି। ହାଲୋ ଶୁଣୁଛନ୍ତି? ହାଲୋ। ହାଲୋ। ହାଲୋ। ଭଉଣୀ ହାଲୋ।
ହାଲୋ।
ହଁ କୁହନ୍ତୁ?
କଣ କହୁଛନ୍ତି?
କୋହୁ ନାହାନ୍ତି?
ଝିଅକୁ ଟିକେ ପାଠ ପଢଉଥିଲି ତ, ଦେଖୁଥିଲି ତା ପାଠ ହଟା କଣ କରୁଛି ଆଉ ଦେଖିକି କଥା ହଉଛି ଆଉ କୁହନ୍ତୁ?
ହୁଁ ଆଉ କହୁ ନାହାନ୍ତି ଆପଣ ଆଉ କଣ କୁହନ୍ତୁ ଆଉ ସନ୍ଧ୍ୟାବେଳେ କଣ? ଖାଇଛନ୍ତି ନା ନାଇଁ ଚା ଜଳଖିଆ ଟିକେ?
ସନ୍ଧ୍ୟାବେଳେ ଚା ତ ମୁଁ ପିଏନି ମୋର ଗ୍ୟାସ୍ ପାଇଁ ମୁଁ ଚା ପିଏନି।
ହୁଁ ହୁଁ।
ମୁଁ ଚା ପିଏନି ଭାଇ ଟିକେ ଚା ପିଅନ୍ତି ଆଉ କଣ ଟିକିଏ ପକେଇ ଖାଆନ୍ତି ମୁଁ ଯଦି ଚା ରେ ଟିକିଏ ବିସ୍କିଟ୍ ଫିସ୍କିଟ୍ ପକାଏ ଖାଲି ଚା ମୁଁ ପିଏନି ମୋ ଦେହ ଖରାପ ହୁଏ।
ଓ ହୋ।
ଟିକେ ଆଣିକି ଖାଉଛି ଆୟୁର୍ବେଦିକ ଔଷଧ ଟିକେ କମୁଛି। ଟିକେ ଖାଇବା ପିଇବା ଏପଟ ସେପଟ ହେଇଗଲା ବେଳକୁ ଟିକେ ଗ୍ୟାସ୍ ହେଇଯାଉଛି ଆଉ।
ହଁ ଏମତି ଆଉଚି ହଲେ ଆପଣ ସବୁ ଘରର ସବୁ କାମ କରୁଛନ୍ତି। ତ ସବୁ କାମ ସାରିକି ଖାଇଲା ବେଳକୁ ଟିକେ ବିଳମ୍ବ ହେଇଯାଉଥିବ ଆଉ।
ଟିକେ ଡେରିରେ ଆଇଲା ବେଳକୁ ତାଙ୍କର ଆଇଲା ବେଳକୁ ତିନିଟା ସାଡ଼େତିନିଟା ହେଇଯାଉଚି ପୁଅ ଚାରିଟାରେ ସ୍କୁଲରୁ ଆଉଚି।
ହୁଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆଉ ରାତିରେ କଣ ଖାଦ୍ୟ ଫାଦ୍ୟ ଅଛି ବ୍ୟବସ୍ଥା ହାଲୋ। ରୁଟି କି ଘାଣ୍ଟିଆ ମୀ ସର କି ଆଉ କଣ ସବୁ ବିଭିନ୍ନ ପ୍ରକାର ଖାଦ୍ୟ ହବ। ନା ଆପଣ କହୁଥିଲେ ଯୋଉ ଯିବାକୁ ଯ ଯିବେ ଗୋଟେ ଜାଗାକୁ ବୁଲିବା ପାଇଁ କଣ ସେ ବିଷୟରେ ଟିକେ କହୁନାହାନ୍ତି? ହ୍ୟାଲୋ।